ହ୍ୟାଲୋ
ହେଲୋ
ମୋ କଥା ଶୁଭୁଚି ଆପଣଙ୍କୁ?
ହଁ ହଁ ଶୁଭୁଚି।
ଥଣ୍ଡା ହେଇଯାଇଚି ବୋଧେ ଆପଣଙ୍କୁ।
ହଁ ଥଣ୍ଡା ପୁରା ଜୋର ହୋଇଯାଇଚି। ସେଇଥିପାଇଁ ଏତେବେଳେ ହେଲା ହିଁ ଶୋଇଚି।
ଆଚ୍ଛା, ଆଚ୍ଛା ଆପଣ ଯୋ ଥଣ୍ଡା ହେଇଛି ଆପଣ ମେଡ଼ିସିନ୍ ନିଅନ୍ତି।
ହଁ ମୁଁ ମେଡିସିନ୍ ନେଇଯାଏ।
ଛୋଟ ଛୋଟ ଜିନିଷ ପାଇଁ ମେଡିସିନ୍ ନେବେନି ବେଶୀ ଟିକେ ଧରଣର ହେଲେ- - ମେଡ଼ିସିନ୍ ନେଲେ ଠିକ୍ ଆପଣ ସକାଳୁ ସକାଳୁ ଗୋଟେ ଆ ଯୋ କହନ୍ତି ଚାହା ଟାଇପ୍‌ର ଗୋଟେ ନେବେ। ମୁଁ କହିବି ଆପଣଙ୍କୁ ନେବେ?
ହଁ ହଁ ହଁ ହଁ କୁହନ୍ତୁ କୁହନ୍ତୁ ମୋର ପ୍ରାୟ ଥଣ୍ଡା ହୁଏ।
ଗ୍ୟାସ୍ ରେ ଗ୍ୟାସ୍ ଅନ୍ କରିକି ପାଣି ବସେଇବେ। ପାଣି ଆପଣଙ୍କୁ ଗୋଟେ ଗ୍ଲାସ ହଉ କି ଦେଢ ଗ୍ଲାସ ହଉ ଗୋଟେ ବସେଇବେ ପାଣି ତାପରେ ସେ- - ଥିରେ ଆପଣ ଦେବେ ଅଦା ଟିକେ
ହଁ
ଉଁ- - ଯୋ ଆମର ପାନମଧୁରୀ ଟିକେ
ହଁ
ଆପଣ ମୋଟା ଅଛନ୍ତି ନା ପତଳା ଅଛନ୍ତି?
ନାଇଁ ନାଇଁ ପତଳା।
ପତଳା ଠିକ ଅଛି କିଛି କଥା ନାହିଁ ଏ ସବୁ ପତଳା ମୋଟା ସାହି ନାହିଁ। ତୁ ଦେହ ପାଇଁ ଭଲ ଡାଲଚିନି ଟିକେ ଆଉ ଆପଣଙ୍କର ଯୋଉଁ ଜୁଆଣୀ ଟିକେ - - ସବୁ ଗୋଟେ ଗୋଟେ ମାନେ ଅଧା ଅଧା ଚାମଚ ହଉ ଟିକେ - - ତା ତୁଳସୀ ପତ୍ର ବି ଟିକେ ପକେଇବେ, ତାପରେ ତାକୁ - - ଆପଣ ଯଦି ଚିନି ଚିନି ତ ନୁହେଁ ଗୁଡ଼ - - ଗୁଡ ଟିକେ ପକେଇବେ ଯଦି ମିଠା ଖାଲି ଟେ ଆମେ ପିଇ ପାରୁନ ଟିକେ ମାନେ ମିଠା ପାଇଁ ଭଲ ଲାଗିବା ପାଇଁ - - ନହେଲେ ମିଠା ପକେଇ ପାରନ୍ତି ନ ପକେଇ ପାରନ୍ତି। ଆଉ ସେଥିରେ ଟିକେ ହୁଁ ହୁଁ ହୁଁ। ତାପରେ ସେଥିରେ ଟିକେ ତେଜପତ୍ର ବି ଗୋଟେ ପକେଇବେ ଆଉ ସେଟା ଟିକେ ଫୁ ଟିଇ ଦେଢ ଗ୍ଲାସ ପାଣି ହେଇଥିବ ନା ଗୋଟେ ଗ୍ଲାସ ରୁ, ଫୁଟି ଫୁଟି ଅଧ ଗ୍ଲାସ ଖଣ୍ଡେ ଫୁଟି ସାରିଥିବ। ଆପଣ ତାକୁ ଟିକେ ଫୁଟେଇଦେବେ ଟିକେ ଭଲସେ। ଆଉ ତାକୁ ଯୋଉ କହୁଛନ୍ତି କାଢା। କାଢା ଟାଇପ୍‌ର କିନ୍ତୁ କାଢା ବି ନୁହଁ କି ଚାହା ବି ନୁହଁ।
ତାଧେରେ ଆମେ ତୁଳସୀ ପତ୍ର ପକେଇ ପାରିବା?
ହୁଁ ତୁଳସୀ ପତ୍ର ପକେଇବେ, ଅଦା ପକେଇବେ, ମହୁ ମିଠା ପାଇଁ ବା କହିଲି ଆପଣ ଯେକୌଣସି ଜିନିଷ ଚିନି ତ, ଚିନି ଆଜିକାଲି ସମସ୍ତେ ମନା କରୁଛନ୍ତି। ଚିନି ନ ଖାଇବାଟା ଭଲ ତ ମୁଁ ସେଥିପାଇଁ କହୁଛି ଗୁଡ ଟିକେ ପକେଇବେ। ଏଥିରେ ଏଥିରେ ପୋଦିନା ପତ୍ର ବି ପକେଇ ପାରିବେ। ଆପଣଙ୍କ ଯୋଉ ଅଦା, ପୋଦିନା ପତ୍ର, ଆଉ ଜୁଆଣି ଏ ସବୁ ଜିନିଷ ହଜମ କରିବା ପାଇଁ ଭଲ।
ହୁଁ ହୁଁ ହୁଁ।
ଧନିଆ ବି ପକେଇ ପାରିବେ ଜିରା ବି ପକେଇ ପାରିବେ। ସବୁ ମାନେ ଭଲ ଭଲ ଜିନିଷ ଉପକାରିତା ଜିନିଷ। ଯାହାର ଟିକେ ଡାଇବେଟିସ୍ ଟାଇପ ର ଥିବ ମାନେ ଟିକେ ଏଜ ଲୋକ ଟିକେ ଡାଇବେ ଫିସ ନଥାଏ ଉଁ ସେମାନେ ଟିକେ ମେଥି ବି ପ କେଇପାରିବେ ଆଉ। ପାନମଦୁରୀଟା ସମସ୍ତେ ମାନେ ପିଇଲେ ଭଲ ଆଉ। ସେଟା ପକେଇକି ଟିକେ ଫୁଟେଇଦବେ। ଫୁଟେଇକି ଟିକେ ଭଲସେ ପୁରା ଛାଣିକି ଥଣ୍ଡା ଯୋଉ ଚାହା ଯେମିତି ପିଅନ୍ତି ଚାହା ପିଇଲା ଭଳିଆ ପିଇଦେବେ। ଆପଣ ଦି ତିନି ଦିନ କରନ୍ତୁ, ହଁ କରନ୍ତୁ ଆ କଣ ମୁଁ ତ ଆକୁ ସବୁବେଳେ ପିଏ, ମୁଁ ପିଏ ମୋ ପୁଅ ପିଏ।
ଓହୋ ବଢିଆ ଜିନିଷ।
ପିଇଲେ ତାକୁ ଟିକେ ପୁରା ବହୁତ ମାନେ ରିଲାକ୍ସ ଲାଗେ ଆଉ ଭଲ ଲାଗେ।
ଓହୋ।
ଆଉ ଦେଖିବେ ମତେ କହିବେ ତାପରେ କେମିତି ଲାଗିଲା।
ହଁ ହଁ ଆପଣ କହିବି ଆଉ।
ଏମିତିସ ଥଣ୍ଡା ଯଦିସ ହଉଛି,
ହଁ।
ଉଁ ଉଁ ନିହାତି ପିଇବେ। ଆଉ ଖାଦ୍ୟରେ ଆପଣ ବି ମାନେ ଟିକେ ଅଏଲି ଜିନିଷ ମାନେ ତେଲିଆ ଜିନିଷ ଖାଇବା ପାଇଁ। ଉଁ ଉ ଥଣ୍ଡା ଯାହାକୁ ହଉଛି ବାରମ୍ବାର ସେଠି ଟିକେ କଫ ପଡିଯାଏ। ଯିଏ ତେଲ ଜିନିଷ ଟିକେ ଖାଏ କଫ ବଢିଯାଏ କଫ ଟା ବଢିଗଲା, ଥଣ୍ଡା ବେଶୀ ବଢିଗଲା ଭଳିଆ ଲାଗେ ତେଲିଆ ଜିନିଷ ବିଲ କୁଲ ବି ଖାଇବେନି ଯେତେବେଳେ ଥଣ୍ଡା ହେଇଥିବ ଆପଣଙ୍କୁ।
ହଉ।
ଆଉ ଆପଣ ମାନେ କୋଉ ଟାଇପ ର ଜିନିଷ ଖାଇବେ କହିବି। ମାନେ ରୁଟି ଖାଇପାରିବେ।
ହଁ।
ଉଁ ସୁଜି ଉପମା ଏସବୁ ଜିନିଷ ଖାଇ ପାରିବେ।
ହଁ। ଆଉ, ଯୋଉ ତେଲିଆ ଜିନିଷ, ମସଲା ଜିନିଷ, ଅଧିକା ନାହିଁ ଆଉ।
ହଁ ହଁ ହଁ, ଏଟା ଖାଇବେ ଆପଣଙ୍କୁ ଦି ଦିନରେ ଆଉ ଦେଖିବେ ନିଜେ ଖାଇକି ଦେଖିବେ, ଅନୁଭବ କରିବେ, କେମତି ଲାଗିବ।
ହଁ।
ତାପରେ ମତେ କହିବେ ଆପଣ, ଆପଣଙ୍କ ଭାଷଣଟା କେତେ କାମ ଦେଲା ବୋଲି। କାମରେ ଲଗେଇଦେବେ, ଲଗେଇଲେ ଜଣା ପଡିବ ନା, ନ ଲଗେଇଲେ କାମରେ ଯେପର୍ଯ୍ୟନ୍ତ ଆମେ କାମରେ ନ ଲଗେଇଛେ, ସେ ପର୍ଯ୍ୟନ୍ତ ଜଣା ପଡିବ କି ଜିନିଷ ଟା କଣ ବୋଲି?
ନାଇଁ ନାଇଁ, ମୁଁ ଆପଣଙ୍କୁ କହିବି ଆଉ। ଜଣେଇବି ଆଉ। ହଁ ଏବେ ସେଟା କରିବି, ଆଉ ଟିକେ ପରେ ଯାଇକି, ଟିକେ ଆଉ ଭଲ ଲାଗୁ ଉଠି ପାରିଲେ ଯାଇକି କରିବି, ସେଇଟା କରିକି
ଠନ୍ତୁ, ସକାଳୁ ଆପଣ କିଛି କରନ୍ତୁ କି ନ କରନ୍ତୁ, କିନ୍ତୁ ସକାଳୁ ଉଠିକି ଏପଟ ସେପଟ, ଆମ ମନ ଭଲ ଲାଗିବ।
ହଁ।
ଏପଟ ସେପଟ ଟିକେ ସକାଳୁ, ଯିଏ ମାନେ ଦିନ ସାରା ଲେଟରେ ଉଠିଲେ, ଦିନ ସାରା ଆପଣଙ୍କୁ ଭଲ ଲାଗିବନି। ଚିଡ୍‌ଚିଡା ଲାଗିବ, ଆଉ ମାନେ କିଏ ଗୋଟେ କିଛି କଥା କହିଲେବି, ଆପଣଙ୍କୁ ଭଲ ଲାଗିବନି।
ହଁ ହଁ।
ଯଦି ଆପଣ, ଦିନରେ ସକାଳୁ ଉଠୁଛନ୍ତି, ଆପଣ ସେ ଦିନ ଟା ଅନୁଭବ କରିବେ କେମତି। ଫାଷ୍ଟ ଦିନେ, ଦି ଦିନି ତ ଅଡ ଲାଗିବ, ତାପରେ ବଢିଆ ଲାଗିବ, ମାଇଣ୍ଡ ଫ୍ରେଶ୍ ପୁରା ହେଇଯିବ।
ହେଇଗଲେ
ହୁଁ। ଆଉ, ମାଙ୍କୁ ବି ହେଲ୍ପ କରନ୍ତୁ, ତାପରେ ତାଙ୍କୁ ରୋଷେଇରେ ହଉ, ତାଙ୍କୁ ଟିକେ ଯଦି ହେଲ୍ପ କରିବେ, ଆପଣ
ଓକେ।
ତାଙ୍କୁ ବି ଖୁସି ଲାଗିବ, ଆପଣଙ୍କୁ ଭଲ ଲାଗିବ ଯେ କିଛି ଗୋଟେ କଲି ବୋଲି।
ହଁ।
ତାଙ୍କ, ଏଇ ଯୋଉ ସକାଳୁ ବନେଇ ତାଙ୍କୁ ବି କିଛି କରିକି ଦିଅନ୍ତୁ, ଆପଣ ସେମାନେ ବି ଖୁସି ହେଇଯିବେ କଣ ଗୋଟେ ଯାଦୁ ବନେଇକି ଦେଲା ବୋଲି।
ନୂଆ ଜିନିଷ ଟାକୁ, ଆଉ କିଛି ଗୋଟେ ବନେଇକି ଦେଲା ବୋଲି।
ପଢ଼ାପଢ଼ି ଆପଣଙ୍କର ଠିକ୍ ଚାଲିଚି?
ହଁ, ଚାଲ୍‌ଚି ଠିକ୍।
ଆଚ୍ଛା। ଆଉ? ମୁଁ ତ ବହୁତ ଭାଷଣ ମାରିଦଉଚି, ଆପଣ ଭାବୁଥିବେ, କେତେ ଭାଷଣ ମାରୁଚି ୟେ ମତେ?
ନା। ନାଇଁ ନାଇଁ କିଛି ନାଇଁ ଆପଣ ଭଲ କଥା କହୁଛନ୍ତି ଠିକ କଥା କହୁଛନ୍ତି। ନାଇଁ ନାଇଁ।
ମୁଁ ଏବେ ଛୁଆଟା ଗୋଟେ ପାଖକୁ ଫୋନ କରିଥିଲି ସେ ଛୋଟ ଛୁଆଟା। ଛୋଟମାନେ କମ ବୟସର ଆଉ ତାକୁ ଫୋନ କରିଥିଲି। ତାଙ୍କୁ ବି ବହୁତ କଥା କହିଲି ସିଏ ବି ଖୁସି ହେଇଗଲେ ନା ଆପଣ ଠିକ କହୁଛନ୍ତି ମାମା ବା
ଆପଣ ଠିକ କଥାଟା କହୁ ଚନ୍ତି ଭୁଲ କଥା ଟା କହିଲେ ସିନା ଆପଣଙ୍କୁ କିଏ କହିବେ।
ଅଢେଇବା ତ ସମସ୍ତଙ୍କ କାମ ପଢ଼ାରେ କିଏ କମ୍ ବେଶୀ ସେଇଟା ଅଲଗା କଥା। କିନ୍ତୁ ଭଲ ମଣିଷ ହବାଟା ବି ବହୁତ ଜରୁରୀ। ଭଲ ମଣିଷ ହେଲେ ସମ ତେ ଭଲ ପାଇବେ ବାପା ମାଙ୍କୁୁ ବି ଖୁସି ଲାଗିବ। ଆଉ ଇଆଡ଼େ ପଢ଼ାପଢ଼ି ଭଲ ଥିବ କିନ୍ତୁ ଆଉ ବାକି ସବୁଥିରେ ଜିରୋ। ତ ସେ ଜିନିଷ ବି ତାଙ୍କୁ ଭଲ ଲାଗିବନି ନା।
ହଁ ସତ କଥା।
ତ ସେଥିପାଇଁ ପଢ଼ା ସାଙ୍ଗେ ବି ସବୁ ଜିନିଷ ବି ଆବଶ୍ୟକ।
ଏବେ ତ ଟିକେ ପଢାପଢିରୁ ମୁଁ ଟିକେ ବ୍ରେକ୍ ନେଇଚି।
ଆଚ୍ଛା ଆଚ୍ଛା।
ତାପରେ ରଜ ପାଇଁ ଟିକେ ଏବେ ଭାବୁଛି ଆଉ ତ କମ ଦିନ ରହିଲା। କେତେ କଣ ମୋତେ କିଣିବାର ଅଛି।
ହୁଁ ତିନି ଦିନ ରଜ କୁ ତିନିଟା ଡ୍ରେସ କିଣିବି। ଏମତି ସେମତି ସବୁ ଝିଅ ମାନଙ୍କର ଥ ଥାଏ ସ୍ୱପ୍ନ ଆମେ ବି ଝିଅ ଥିଲା ବେଳେ ସେମିତି। ଥିଲା ଆମର ବି ସେମିତି ରାତି ସାରା ନି ଡ ହବନି କେତେବେଳେ ସକାଳ ହବ କେତେବେଳେ ଆଧେଇଧେଇକି ଅ ଉଁ ମାନେ ନୂଆ ଡ୍ରେସ୍ ପିନ୍ଧିବୁ ଏତେବେଳେ ମାନେ ହୁଁ ସଜ ହବୁ। ଏମିତି ଥାଏ ସମସ୍ତଙ୍କର ଇଚ୍ଛା ଆଉ। ଆମ ଟାଇମ ରେ ଆମେ ଯେମିତି ହଉଥିଲୁ ସେମତି ଆଉ।
ହଁ।
ବୁଝିପାରୁଛି ଛୋଟ ଛୁଆଙ୍କର
ଓ ଆଉ ଆପଣ ତ ବୁଝିପାରୁଚନ୍ତି ଆଉ ମନ ଟା ଆଉ।
ହୁଁ ହୁଁ ଉଁ। ମୁଁ ବୁଝିପାରେ ସମସ୍ତଙ୍କର ଟିକେ ପ୍ରାୟ ଟିକେ କଥା ହେଇଦେଲେ କଥା ହେଲା ପରେ ଜଣଙ୍କର ମାନେ ମନର କଥା ମୁଁ ପ୍ରାୟ ବୁଝିଯାଏ ଆଉ ଯାହା ସାଙ୍ଗେ କିଛି କଥା ହେଇନି କିଛି କରିନି ହଁ ତା କଥା ଆଉ କଣ ବୁଝିପାରିବି? କିନ୍ତୁ ମୋ ସାଙ୍ଗେ ଯେ ଟିକେ ମୁଁ ପାଞ୍ଚ ଦଶ ମିନିଟ୍ କଥା ହେଇ ଜଲେ ବ ମୁଁ ଜାଣି ଯେ ତା ମନ କଥା।
ହୁଁ ହ ହୁଁ ହ।
ମତେ କହନ୍ତି ସମସ୍ତେ କିଏ ଆଣି ଭଗବାନ ସେମିତିଆ ଶକ୍ତି ଦେଇଛନ୍ତି କି ଆପଣ।
ଓ ହଁ
ସମସ୍ତଙ୍କ ମନ କଥା ବୁଝିବାକୁ ସମସ୍ତଙ୍କୁ ଖୁସିରେ ରଖିବା ପାଇଁ ଭାବେ ବାକି ସମସ୍ତଙ୍କର ଇଚ୍ଛା ଅଲଗା ପ୍ରକାର ଅଲଗା ଅଲଗା ପ୍ରକାର ଥାଏ ନା।
ହଁ।
ମୁଁ ଚାହେଁ ସମସ୍ତେ ଖୁସ୍ ରୁହନ୍ତୁ ଭଲରେ ରୁହନ୍ତୁ। ଭଲ କଥା କୁହନ୍ତୁ ଭଲ କଥା ଶିଖନ୍ତୁ।
ହଁ ହଁ ସେଇଟା ସମସ୍ତଙ୍କୁ ଖୁସିରେ ଦେଖିଲେ ଖୁସି ଲାଗେ।
ହଁ ଜଣେ ଜଣେ ଅଛନ୍ତି ଅନ୍ୟର ଖୁସି ବି ଦେଖିପାରନ୍ତିନି।
ହଁ ହଁ ବହୁତ ଲୋକ ଅଛନ୍ତି ଜଣେ ଜାଣେ ନାଇ ନାଇଁ ବହୁତ ଲୋକ ଅଛନ୍ତି ଏମିତିଆ
ଯେ ଅନ୍ୟ କୁ ଭଲ ଶିକ୍ଷା ଭଲ ଏଇଟା ଦବାକୁ ଆଉ ଭଲ ହେଲେ ସମସ୍ତେ ଖୁସିରେ ରହିଲେ ଭଲ ନା।
ହଁ କିନ୍ତୁ ବହୁତ କମ ଲୋକ ଏମିତି ଅଛନ୍ତି ଯିଏ ଅନ୍ୟର ଖୁସି ଦେଖିକ ଖୁସି
ହୁଁ ସେଇଟା ତ ଠିକ୍ କଥା ଯାହାର ଶିକ୍ଷା ଯେମତି ଶିକ୍ଷା ଯାହାର ସଂସ୍କାର ଯାହାର ଯେମିତି ସେମିତି ଆଉ।
ହଁ।
କିଛି କଥା ନାହିଁ। ଠିକ୍ ଅଛି ଆପଣ ଭାବୁଥିବେ କି କେତେ ମତେ କେତେ ଶିକ୍ଷା ଦେଇଦେଲେ। ମତରେ ଠିକ୍ ଅଛି ଧନ୍ୟବାଦ।
ଧନ୍ୟବାଦ ଧନ୍ୟବାଦ।